ହ୍ୟାଲୋ ହଁ ମୋ କଥା ଶୁଭୁଚି? ହଁ ହଁ ଆସୁଚି ଆସୁଚି। ହୁଁ ହୁଁ କୋଉଠି ଏଇନା?
ନମସ୍କାରମ।
ହୁଁ ହଁ ନମସ୍କାରମ୍ ନମସ୍କାରମ୍। ହଁ ଆମେ ବି ଆପଣ ଘରେ ଅଛୁ ଏଇନା।
ଆଚ୍ଛା ଘରେ ଅଛନ୍ତି। କଣ କ ହଁ ବାହାରେ ଥିଲେ, ଏବେ ଜଷ୍ଟ ଘରୁ ବି ଆସ, ଖାଉଚୁ ତୁ ଆଛା କଣ ଖାଉଚୁ? କ ଖାଉଚୁ?
ହୁଁ। ବିରିୟାନୀ।
ଆଚ୍ଛା ଆଛା। ମାନେ ସନ୍ଧ୍ୟା ବେଳୁ ବିରିୟାନି ନୁହ?
ହଁଁ ହଁ ଚଳିବ ଭେଜ ବିରିୟାନୀ ଯେତେବେଳେ ଖାଇହବ।
ଆଚ୍ଛା ବିରିୟାନୀରେ ନୋ କମ୍ପ୍ର, ବିରିୟାନୀରେ ନୋ କମ୍ପ୍ରରମାଇଜ୍ ନୋ। ଆଛା ବଢିଆ ଚାଲୁ ସଂସ୍ଥା ଆମେ ତ କୁର ନା କୁରକୁରି ବାଡେଇବୁ କୁର୍ କୁର୍
ଓୋ କୁର କୁରି ରେ ବାଡେଇବ ଏଇ ଥର ହଁ। ଆମେ ବି କୁସ୍ର କୁରି ବାଡେଇଥିଲ ଆଉ ଟିକେ ପୂର୍ବରୁ। ଆସେ ଶୋଇବେ। ତୁ ଆସେ ନୁହ ହୁଁ ହୁଁ ସିଏ ଡେଟ ନାଇଁ ତାର ନାହିଁ କିଛି।
ଆଚ୍ଛା ଆଚ୍ଛା କୁର୍ କୁରି ଖାଇ ହଁ ହଁ ମୁଁ କହୁଥିଲି କି ଆଉ ହଁ ସେମିତି ବାହରକୁ ଯଉ ଏବେ ଘର ଆଡେ ଯାଇଥିଲୁ ତମ ଘର ଆଡେ ବଇସ ଆଡ଼େ
ଓହୋ ବଇଁଚୁଆ ତ ଆମ ଘର ଆଡେ ନୁହଁ, ଆମର ତ ବାସୁଘାାଇ ଦୁର୍ଗାପୁର ପାଟଣା, ବଇଁଚଆ ଆହୁରି ବହୁତ ଦୂର ହେଇଯାଉଚି ।
ହଁ ସେ ବଇଚ ମାନେ ର ହେଲେ ଆମେ ସେ ବାସ ସେଠି ଯୋଉ ବାଲିଯାତ୍ରା ଯଉ ପଡିଥିଲା ସେଇଠି। ଜୟ ହଁ ସେଠି ଗୋଟେ ସାଙ୍ଗ ସହ କଥାହବାକୁ ଯାଇଥିଲୁ, ସେ ଆସତୋଶର ମୋର ଯାଇଥିକୁ, ଆସ୍ତୋଷର ମୋର ଯାଇଥିଲୁ ହଁ।
ହଁ କିଛି କାମ ଥିଲା ବୋଧେ?
ହଁ ସେଠି ସେଇ କଥାବ ଯାଇଥିଲୁ ଆଉ। ସେଠି
ହଁ ହଁ ହଁ ଆଉ ପଢାପଢି କେମତି ଚାଲିଛି, ହଁ ଆଉ ଆଜି କଲେଜ ଯାଇଥିଲ?
ହଁ ଆଜି କଲେଜ ଯାଇଥିଲି, ହଁ ହ ଆଜି କଲେଜ କାଲି କଲେଜ ଆସିବୁ?
ହଁ ହଁ ଯିବାକୁ ନିଶ୍ଚିତ ଯିବା । ଆମର ଏଇନା ପାଠ ପଢା ଷ୍ଟାର୍ଟ ହେଲା, ଏବେ କି କାଲି ସେ ନଅଟା ଟରେ ଯିବି। ନା ପାଠ ପଢା ଏବେ ଷ୍ଟାର୍ଟ ହେଇଛି ନା, ସେଇ ଏଗାରଟା ପନ୍ଦରରେ କେତେଟାରେ ଅଛି କ୍ଲାସ ହଁ ହଁ।
କାଲି ଗଲାବେଳକୁ କାଲି ଟିକେ ଲେଟ୍ ହବ, କାଇଁ ନା କାଲି ମୋର ସେ ଲର୍ଣ୍ଣିଂ ଲାଇସେନ୍ସ ର ଏକ୍ଜାମ ଟା ଅଛି ବାଣି ବିହାର ଯିବାର ଅଛି ।
ଓ ବାଣୀ ବିହାର ଅଛ ତେ ବହୁତ ଟାଇମ ଲାଗିବ ତମେ ଆସିପାରିବନି କାଲି କଲେଜ।
ନାଇଁ ନାଇ ଆସିପାରିବି ନାଁ କାଲି ମୋର ସାଢେ ଦଶଟା ଏକ୍ଜାମ ଅଛି ସାଢେ ଦଶ ଦଶ ପଇଁଚାଳିଶ ତ ମତେ ସେଠି ପହଞ୍ଚାର ଅଛି ଦଶଟାରେ, ଘରୁ ବାହାରାରେ
ନାଇଁ ନାଇଁ ସେଠି ଟାଇମ ଲାଗିବ ବହୁତ ତମେ ଏକାଟିଆ କହିନେଥ ତମ ଛଡା ଆହୁରି ବହୁତ ଲୋକଙ୍କୁ ଡକା ହେଇଥିବ । ମେ ବି ହେଇପାରେ ଜଲ୍ଦି କହିପାରିବିନି, କାହିଁକିନା ମୋର ଗୋଟେ ସାଙ୍ଗ ଟା ଯାଇଥିଲା ସେମିତି ଲର୍ନିଙ୍ଗ ଲାଇସେନ୍ସ ପାଇଁ ଯାଇଥିଲା, ଏଲ ଏଲ ପାଇଁ
ହଁ ସେମିତି ନାଇଁ ଯେ କଷ୍ଟମାଇଯ ଡେଟ୍ ଅଛି। ସେଥିରେ କିଛି କଥା ନାହିଁ, ମାନେ ତୁ ନିଜ ଡେଟ୍ ନିଜ ଟାଇମ ନିଜେ ସିଡୀଉଲ୍ କରିପାରିବୁ, ବୁଝିପାରିଲୁ ହ ତ ସେଇ ଯଉ ହଁ ତ ସେଇ ଯୋଗୁ ମାନେ ସରିଲା ବେଳୁ ଏଗାରଟା ପନ୍ଦର ହେଇଯିବ ଏଗାରଟା ପନ୍ଦର ବେଳକୁ ମୁଁ କଲେଜ ରେ ଆସି ପହଞ୍ଚାଇଥିଲି ମତେ ଯାହା ଲାଗୁଛି ଆଉ।
ନାଇଁ ଆପଣଙ୍କୁ ଯୋଉଟା ଲାଗୁଛି ସେଟା ଠିକ୍ ଯେ କିନ୍ତୁ ଯାହାହେଲେ ବି ଲେଟ୍ ହେଇପାରେ ଟିକେ ଆପଣ
ଆଚ୍ଛା ଆଛା ହଁ ହଉ ଆଛା ଏତି ଦେଖିବା ହ ହଁ ଘରେ ସ ଭଲ ଅଛନ୍ତି ତମର
ହଁ ହଁ ସବୁ ଭଲ, ଆଉ ସାନ ଭାଇ କଣ କରୁଛି ସ୍କୁଲ ଫୁଲ୍ ଯାଉଛି ତ ଠିକ ଠାକ?
ହଁ ସେ ପୁରା ଠିକ ଠାକ୍ସ
ହଁ ତାର କୋଉ କ୍ଳାସ ହେଲା, ହଁ ତାର କୋଉ କ୍ଳାସ ହେଲା? ଅଷ୍ଟମ ହେଇଗଲାଣି? ହଁ ଆଉ କଉ ତାର ଭାଇ ଏଇ ବର ଗୋତେ ଥିବ ବୋର୍ଡ ପରୀକ୍ଷା ଅଷ୍ଟମରେ
ମ ହେଇଯାଇଛି ନୂଆ କଣ ୟରେ ବୋର୍ଡ ଅଛି
ହଁ ଅଷ୍ଟମରେ ଅଷ୍ଟମରେ ବୋର୍ଡ ଦଶମ ବୋର୍ଡ ଦି ବର୍ଷ ଦବାକୁ ପଡିବ ବୋର୍ଡ ତାକୁ କୁହ ଟିକେ ଦେଖି ଦେଖି ପଢାପଢି କରିବ ଆଉ କଣ।
ହଁ ସିଏ ପୁରା ଦେଖି ଦେଖିକି ନାହିଁ ବଢିଯିବ ଯୋ
ହଁ ଆଉ ତାକୁ ମୋବାଇଲ ଫୋବାଇଲ ଟିକେ କମ, ହଁ ବାପା ମା ଭଉଣୀ ମୁଁ ଆଉ। ୱା।
ଆଚ୍ଛା ଆଚ୍ଛା।
ଆଉ ଏଠି ଜୀବଜନ୍ତୁ ସବୁତକ। ଆ
ତି ଗୋଟେ ସାଢେ ଚାରି ଘଟ ଲୋକ ଆମେ ଆମର ସେମତି ଗୋଟେ ମା ଗୋଟେ ବାପା ଗୋଟେ ଗୋଟେ ଭାଇ, ଗୋଟେ ଭଉଣୀ
ହଁ ଆଉ ତମ ବଡ ବାପା ବୋଧେ ତମ ଘର ପାଖରେ ରହୁଛନ୍ତି ନା କଣ?
ହଁ ସେ ଘର ପାଖରେ ବହୁତ, ସେ ଜଏଣ୍ଟ ଫ୍ୟାମିଲି ସୁଖୀ ପରିବାର
ହଁ ଆଉ ତମର ଘର କାମ ବ ଚାଲିଥିଲା ନା କଣ?
ହଁ ହଁ ନାଇଁ ନାଇଁ ସରିଗଲାଣି ସରିଗଲା ସେ କେବେଠୁ ସରିଗଲାଣି ଘର ପ୍ରତିଷ୍ଠା ବି ହେଇ ସାରିଲାଣି।ହ ନାଇଁ ନାଇଁ ମାନେ ଘରେ ସେମତି ମାନେ ପ୍ରପର ହେଇନଥିଲା ଖାଲି ଜଷ୍ଟ ରିପାରିଂ ହେଇ ଜା ନୂଆଁ କିଛି ତିଆରି ହେଲା ବାସ ଆଉ କିଛି ନୁହଁ, ମାନେ ହଁ ହଁ ତ ହଉ ହଁ ସେମାନେ ସେମତି କଲର ଫଲର ଟିକେ ହେଲା ଆଉ।
ହଁ ହଁ ଜାଣିପାରିଲି ଜାଣିପାରିଲି ଆଉ ଯେ କଲେଜରେ
ସଚାଳିଶ ବର୍ଷରେ ଟିକେ ଟିକେ ରିପେୟାରିଙ୍ଗ କରିବା କଥା ନ ହେଲେ କେମିତି ହବ।
ହଁ ହଁ ନହେଲେ ରଙ୍ଗ ଫଙ୍ଗ ଛାଡିଗଲେ ଭାରି ଅସୁବିଧା ଲୋକ ରହିବେନି ।ଆଉ ତମର ସେଠି କଣ ଦୋକାନ ଫୋକାନ ଭଡା ଲଗେଇଛ ନା କଣ ମୁ ଶୁଣିଥିଲି?
ହଁ ସେମତି ।ଗୋଟେ ଗ୍ରୋସରୀ ଦୋକାନ ଆଉ ଗୋଟେ ଜୁଏଲୋରୀ ଦୋକାନ ଆଉ ଗୋଟେ ଷ୍ଟେସନାରୀ ଦୋକାନ ଆଉ ଗୋଟେ ସେମତି ସେଲୁନ ଗଟେ ଅଛି ଆଉ।ହୁଁ ହୁଁ ସେଲୁନ ଗଟେ ଆଡଭୋକେ ଇଏ ଦୋକାନ ଗୋଟେ, ହାର୍ଡୱାର ଦୋକାନ ଗୋଟେ, ସେତିକ ଆଉ।
ଓହୋ ହଁ ଆଚ୍ଛା ଅଚ୍ଛି ଆଉ ମୁଁ ଯାଇଛି ସେତେବେଳେ ଦେଖିଛି।
ଚୁଟି ଫୁଟି କାଟିବାକୁ
ହଁ ହଁ ମୁଁ ଯାଏ, ସେତେବେଳେ ରହୁଥିଲି ନା ସେଇଠି ଯାଉଥିଲି। ଏବେ ଆଉ ଟାଇମ ହଉନି ଯିବାକୁ ସେପଟକୁ।
ଆଛା ହଁ ସେ ଦୂ ଦୂର ବି ହେ ହେଇଯାଉଚି ହଁ ସେ
ହଁ ଯାଇ ହୋଉନି ହଁ, ହଁ, ଆଉ ରଜ ବୁଲା ଏଥର କୁଆଡେ ହେଲା?
ଯ ବୁଲା ଆଜି ଯାଇଥିଲୁ ସେ ମାମୁ ଘର ଗାଁକୁ ଯାଇଥିଲୁ ସେଠି ଫେରେ କୋଣାର୍କ ଆଡେ ଗଲୁ, ରାମଚଣ୍ଡୀ ତାପରେ ସମୁ ଯୋଉ ସି ବିଚ୍
ହଁ ଫ୍ୟାମିଲି ପିକନିକ ହେଇଗଲା ଆଉ, ରଜରେ ଆଉ। ହୁଁ ଆମେ ବି ପ୍ଲାନ କରୁଥିଲୁ ପୁରୀ ଯିବାକୁ ରଜରେ, ହୁଁ ହଁ, କିଛି ନାଇଁ ଆମେ ନାଇଁ ଏମି ବୁଲାବୁଲି ଏଇପଟେ ଆଡେ କରିଥିଲୁ ଆଉ।
ଆଛା ଆଛା ଆଉ ର
ତ ସାଙ୍ଗ ସାଙ୍ଗମାନେ ଯାଇଥିଲୁ ତ ପୁରୀ କିଛି ଦିନ ଭିତ ରୁ ପୂର୍ବରୁ
ଆଚ୍ଛା ଆଚ୍ଛା ମୁଁ କହିଲି ଓହୋ ମୁଁ କହିଲି କି ଆଉ ରଥଯାତ୍ରାରେ କଣ ପ୍ଲାନ୍ ରଥା
ଆ ରଥଯାତ୍ରା ହଁ ଯିବାର ଅଛି ତ। ଭାବିଚୁ ଯିବା ରଥ ଟିକେ ଟାଣିଟଣି କରିବା ଆସିବା ଆଉ ।
ଆଛା ଆଛା ତାହାଲେ ।
ନାଇଁ ଆମେ ରଥଯାତ୍ରା ଦିନ ଯାଉନୁ ଆମେ ନା ନା ଶୁଣ ଶୁଣ ଆମେ ରଥ ତରେ ଦିନ ନ ଯାଇକି ଦୋଳ ଯଉ କ ସ୍ନାନ ପୂର୍ଣିମା ଥାଏ। ନହେଲେ ସୁନାବେଶ ଥାଏ ।ସେତେବେଳେ ଗଲେ ପୁରା ଆରାମସେ ହଁ ସେତେବେଳେ ଗଲେ ପୁରା ଆରାମସେ ଆପଣ ଦର୍ଶନ କରିପାରିବେ। ନା ରାତି ଗୋଟେ ଦିଟା ବେଳକୁ ଯିବେ ହଁ ସୁନାବେଶ ତା ପରଦିନ ଫାଙ୍କା ଥିବ କି ନାଇଁ ଜାହେଲେ। ଲୋକ ସେଇଦିନ ଲୋକ ଗହଳି ହେବେ ନା ତା ପରଦିନ ଗହଳି ହେବେନି ହଁ ସେତିକିିବେଳେ ଆମେ ଯାଉ ବୁଲାବୁଲି କରିଦେଇକି ଠାକୁର ପୁରା ଭଲସେ ଦର୍ଶନ କରିକି ଆସୁ ଆଉ।
ସେ ଟାଇମ ଟା ପୁରା ସେଇିଠି ମସ୍ତ୍ ମଜା ଆସିଯିବ
ହଁ ରହିବାର କିଛି ଟେନସନ ନାହିଁ ପୁରୀ ପାଖକୁ ସିବିଚ ପାକୁ ପଳେଇୁଵୁ ସେଠି ଆରାମସେ ସୋ
କିଛି ନାହିଁ ସେଠି ରହିବା ପାଇଁ ସେଠି ତ ରଥଯାତ୍ରା ମାନେ ପୁରୀ ତ ପୁରା ଦିନ ରାତି ଚହଳ ପୁରା ଚାଲିଥିବ ଆଉ।
ଚହଳ କଣ ସେଠି ଟିକେ ପଇସା ଅଧିକ ନେଇଯିବେ ନା ସେଇ ଟାଇମ ରେ ସେଥିପାଇଁ ଆମେ କିଛି ନାଇ ଆମେ ପୁଅ ପିଲା ଆମେ କଣ ବାଲିରେ ଶୋଇ ପଡିଆ ଆମର କିଛି କିଛି ଅସୁବିଧା ହବନି।
ହଁ ନା ଆମର ଗୋଟେ ଦିନ କଥା ଭଲସେ ବୁଲାବୁଲି କରିବ କଣ ଅଛି ଗୋଟେ ରାତି ନ ଶୋଇଲେ କଣ ଅସୁବିଧା ହେଇଯାଉଛି।
ହଁ ବୁଲାବୁଲି ଅଛି କେଜି ହ ସ୍ୱର୍ଗଦ୍ୱାର ଦେଖିବ କେତେ କଣ ଅଛି।
ହୁଁ ହଁ ସେ କଣ ନୂଆ କରା ହେଇଚି ଯଉ ରାମଚନଡିରେ ସେମ ମାନେ ବହୁ
ହଁ ହଁ ବାଟ ମଙ୍ଗଳା ଅଛି କେଜେ କଣ ଅଛି ବହୁତ ପିଲା ଅଛନ୍ତି ସେଠି ସାଙ୍ଗସାଥି ବି ଅଛନ୍ତି। ଅସୁବିଧା କିଛି ନାହିଁ ଯେ ଗଲେ ପୁରୀ ଏବେ ଆଉ କାମ ଦାମ କାମ ଦାମ କେମିତି ଚାଲିଛି ସବୁ?
ହଁ କାମ ଦାମ ସେମିତି ଠିକ ଠାକ ଅଛି ଏବେ ହଁ।
ଚ ବା ଏବେ?
ବୁଝି ଶୁବିଲାନି କଣ କହିଲୁ?
ହଁ ତ କାମ ଗୋଟେ ଷ୍ଟାର୍ଟ କରିଛ ଏଵେ ନା କଣ?
ହଁ ସେ ଟିକେ ସେଇ କ କମ୍ପ୍ୟୁଟର କାମ ଟିକେ ଷ୍ଟାର୍ଟ କରିଛୁ ଆଉ ବୁଝିଲୁ ହଁ ସେ କମ୍ପୁଟର କାମ ହଁ ଟିକେ କେମିତି କଣ କରିକି ଟିକେ ପା ପାଟ ଟାଇମ ଜବ କରିବାଥା ଏଥିରେ ଏତେ କଥା କିଛି ନାଇଁ ।
ହଁ। ସ଼ାଡେ ପାଠ ପଢ଼ାକୁ ସ଼ାଡେ କେତେ ଘର ଖର୍ଚ୍ଚ ଘରେ କେତେ ପଇସା ଖର୍ଚ୍ଚ କରିବେ ନିଜ ଖର୍ଚ୍ଚ ନିଜେ ବୁଝିବାକୁ ପଡିବ ଆଉ।
ହଁ ସେଇ କଥା।
ଆ ମୋର ସାଙ୍ଗଟା ଏନା ଫୋନ୍ କରିଥିଲା ସାଗର ଵୋଲି ସେ ସେମିତି ପାର୍ଟ ଟାଇମ୍ ଜବ କରୁଛି ଭଲ ପଇସା କମେଇଲାଣି ଯେ।
ଆଚ୍ଛା ଆଚ୍ଛା ବଢିଆ କ
ହଁ ହେଲାଣି ଆମେ ହଁ ବୟସ ହେଲାଣି ଘରେ କେତେ ସମ୍ଭାଳିବ ତମକୁ
ହଁ ସେଇ ଘରେ ମାଗିବାକୁ ଟିକେ ଲାଜ ଲାଗିବ।
ହଁ ଲାଜ ଲାଗିବ କେତେ ମାଗିବ ସବୁ କେତେ ମାଗିବ।
ସେ ସେ ସେଇ କଥା ଠିକ କଥା। ନାଇଁ ଚଳିବ କିଛି ଅସୁବିଧା ନାଇ।
ଅସୁବିଧା କିଛି ନାହିଁ ଯେ ଯାହାହେଲେ ସବୁ ଖର୍ଚ୍ଚ ତ ସେମାନେ ବହନ କରୁଛନ୍ତି ନା। ଆମେ କେତେ ଆଉ ମାଗିପାରିବା।
ହଁ ନାଇଁ ନାଇଁ ଠିକ କଥା ସେ ପଢା ଠିକ କଥା ପଢ ପଢା ଖର୍ଚ ଜଳିକ୍ଷା ଛ ଖାଇବା
ଆ ମୁଁ ଏତିକି ବୁଝି ପାରୁିନି ଗୋଟେ ଗୋଟେ ପିଲାତି ଜିଦି କରନ୍ତି ଘରେ କଁ ମାଗିବା ପାଇଁ ଜିନିଷ ମତେ ମୋବାଇଲ ଦିଅ ନହେଲେ ମୁଁ ଖାଇବିନି ଆଜି ମତେ ଗାଡି ଦିଅ ସେ ଭାବନ୍ତିନି କଣ ପାଇଁ କେଜାଣି ମୁଁ ଜାଣିପାରୁିନି।
ସେଇ କଥା ପୁଣି କିଛି କିଛି ପିଲା ଥାଆନ୍ତି ପାଞ୍ଚ ଛଅ ହଜାର।
ହଁ ହଁ ତାଙ୍କର ପୁଣି ଯେତେ ଡିମାଣ୍ଡ ନାହିଁ କି ନାଇଁ। ଏମାନେ ପାଠ ନଥିବ ମାଗୁଥିବା ଆଇ ଫୋନ ଦିଅ ମତେ ନହେଲେ ମୁଁ ଖାଇବିନି ଘର ଛାଡି ପଳେଇବି ହଁ। ହଁ ହଁ ହଉ ଠିକ ଅଛି ଠିକ ଅଛି ହଁ ହଉ ହଉ ରଖୁଛି ଭାଇ ହଁ ଧନ୍ୟବାଦ।